ହ୍ୟାଲୋ।
ହ୍ୟାଲୋ।
ହ ଆଜ୍ଞା ହ୍ୟାଲୋ କଣ କରୁଛନ୍ତି?
ଏ ବସିଛି ଆଉ କଣ କରିବି, ଆପଣ କଣ କରୁଛନ୍ତି?
ମୁଁ ବି ସେଇ ସମାନ। ସକାଳ ର କାମ ସାରିକି ଖିଆପିଆ ସରିଯାଇଛି।
ଆଜ୍ଞା। ଓହୋ ଆଉ ଏବେ ଖାଇଲେ କଣ?
ଏ ସକାଳୁ ପଖାଳକୁ ମାଛ ଭଜା ଖିଆ ହେଇଛି।
ହ ଭଲ ଖାଇବା ଆଉ
ହଁ ଭଲ ଆଉ। ଓଡିଆଙ୍କର ପଖାଳ ପ୍ରିୟ ସକାଳୁ ପଖାଳ ଖିଆ ହେଇଯାଇଛି ଆଉ।
ଓ ଆଉ ଦି ପହର ଖାଇବା କଣ?
ହେଇଛି ବିଶେଷ କିଛି ଆଜି ହେଇନି ସକାଳ ପଖାଳକୁ ମାଛ ଭଜା ଖାଇ ଦେଇଛୁ। ମାଛ ତରକାରୀ ଆମ୍ବ ଆଉ କାକୁଡି ଅଛି।
ଅ ଭଲ ନର୍ମାଲ ଖାଇବା ଭଲ।
ନର୍ମାଲ ଖାଇବା, ପିଲାମାନେ ତ ଘରେ କିଏ ନାହାନ୍ତି। ସବୁ ବାହାରେ ପଢୁଛନ୍ତି। ଆଉ ଆମେ ଘରେ ଦୁଇ ତିନି ଜଣ ଲୋକ ତ ସେଥି ପାଇଁ ଏତିକିରେ ହେଇଯାଇଛି ଆଉ।
ଓ ହୋ। ଆପଣଙ୍କ ପିଲାପିଲାମାନେ ପଢ଼ୁଛନ୍ତି?
ହଁ।
ମାନେ କଣ କେତେ ପଡୁଛନ୍ତି କିଏ କିଏ?
ମୋର ଗୋଟିଏ ପୁଅ ସିଏ କଟକ ରେ ଏବେ ପଢୁଛି। ଏ ବର୍ଷ ଡ୍ରପ ନେଇକି ଜେଇ ମେନ୍ କୋଚିଂ ନଉଛି।
ଓହୋ। ଓ ଭଲ। ଆମ ପରି ଫ୍ୟାମିଲିରେ ମୁଁ ମ ମାମା ମୋ ବଡ ଭଉଣୀ ଜଣେ ଅଛି ମୋ ସାନ ଭାଇ। ଆମ ସାନ ଭାଇ ଆଉ ସାନ ଭଉଣୀ ଜଣେ ଆଉ ତିନି ଭଉଣୀ ଗୋଟେ ଟେ ଭାଇ ମାମା
ଏବେ ପଢା ପଢି କରୁଛନ୍ତି ନା?
ହଁ ମୁଁ ପଢା ପଢାପଢି କରୁଛି। ମାନେ ମୋର ଏଇଟା ପ୍ଲସ ଟୁ ସରିଲା ପ୍ଲସ୍ ଥ୍ରୀ ହବ।
ଆଛା। ତାହେଲେ ମୋ ପୁଅର କ୍ଲାସମେଟ ଆପଣ ହେବେ ଆଉ।
ଓହୋ ଆପଣଙ୍କ ପୁଅ ବି ସେମ
ଆ ତାର ପ୍ଲସ ଟୁ ବର୍ଷ ସରିଲା। ସେ ହଉଛି ଡ୍ରପ ଗୋଟେ ଗୋଟେ ବର୍ଷ ରଖିକି କୋଚିଂ ନଉଛି ଆଉ।
ହଁ ଭଲ ମୁଁ ବି ଗୋଟେ ଏମିତି କନେଷ୍ଟେବୁଲ ରେ ଫର୍ମ ଫ ମାନେ ଫର୍ମ ତ ବାହାରନି କୋଚିଂ ନଉଛିି ଫର୍ମ ବାହାରିଲେ ପକେଇବି ଆଉ।
ଆଜ୍ଞା। ଭଲ ଭଲ।
ହଁ ହଁ ଆପଣଙ୍କ ନାଁ ଟା କଣ?
ମୋ ନାଁ ହଉଛି ସ୍ମିତା।
ଓହୋ।
ଆଉ ରଜ କେମିତି ପାଳନ କଲେ?
ରଜ ଆମର ତେ ମୁଁ ରହୁଛି ଗୋଟେ ଜାଗାରେ ମାନେ ମୁଁ ଘରେ ରୁହେନି ମୁଁ ଦିଦି ଜଣେ ଜବ କର ମୋ ନିଜ ଦିଦି ଜବ୍ କରୁଛନ୍ତି ତ ମୁଁ ତା ପାଖରେ ଅଛି। ତା ପାଖରେ ଅଛେ ସେଇଠି ତାଙ୍କ ଟାଉନରେ ହଉଥିଲା ଟାଉନସିପ ରେ ହଉଥିଲା ରଜ। ସେଇଠି ରହୁଛି ଆଉ। ସେଇଠି ରଜ ହେଇଥିଲା ମାନେ କେତେ ପ୍ରକାର ଦୋଳି ମାନେ ଯେମିତି ଉଁ ସବୁ ଗାଁ ଗହଳିରେ ଦୋଳି କରନ୍ତି କେତେ ଦୋଳି ହେଇ ଥିଲା କେତେ ସବୁ ସଜେଇ ହେଇଥିଲା ସଜେଇକି ଖାଇବା ପିଇବା ସବୁ ମେନୁ ସବୁ ଆସିଥିଲା। ସେଇଠି ଭଲରେ ଏଇ ଯୋଉ ନାଚ ଗୀତ କମ୍ପିଟିସନ ସବୁ ହଉଥିଲା। ଆମେ ତ ଯୋଉ ଦିନ ନାଚ ଗୀତ ହେଇଥିଲା ସେଇଦିନ ଘରୁ ଆଗ ଦିନ ଘରୁ ଯାଇଥିଲୁ ସେଇଦିନ ସନ୍ଧ୍ୟାରେ ଆସିକି ପହଞ୍ଚିଲା ଆମ ଭାଗ୍ୟରେ ଆଉ। ମାନେ ନାଚ ଗୀତ ଦେଖି ହେଲାନି ଆଉ।
ନାଇଁ ଆମ ଗାଁ ରେ ବି ଏ ବର୍ଷ ରଜ ମହୋତ୍ସବ ଭରି ଭଲରେ ହେଇଥିଲା। ବାକି କାଳ ବୈଶାଖୀ ପ୍ରଭାବରେ ଟିକେ ଖରାପ ଥିଲା। ନରେ ଓଭର ଅଲ୍ ଭଲ ଥିଲା ଆଉ।
ଓହୋ ଆପଣ କଣ ପିଠା ପିଠା ବନେଇ ଜାଣିଛନ୍ତି।
ହଁ ମୁଁ ପିଠା ବେଶୀ ତ ଜାଣିନି। କିନ୍ତୁ ମୁଁ ଅଳ୍ପ ଜାଣିଛି ଚକୁଳି ପିଠା ଆରିସା ପିଠାା। କରା ପିଠା ଯୋ ଟା ଆମର ମୁହାଣ୍ଡି ପିଠା କହୁଛନ୍ତି ସିଝା ପିଠା ସେଟା ମୁଁ କରିରେନି ଏ
ସେ ଯଉ କଣ କଣ ସେ କହୁଛନ୍ତି ହାଣ୍ଡି ମୁହା ପିଠା ସେଇଟା କେମିତି କରନ୍ତି।
ସେଇଟା ନା ଏଇ ଯୋଉ ଆମର ଚାଉଳ ଟାକୁ ଚୁନା କରିଦିଅନ୍ତି। ତା ଦେହରେ ଆମର ବିରି ଟାକୁ ଯୋଉ ବାଟି ଟିକେ ଟିକେ ବିରିର ଭାଗ ଅଧିକ ଦେଇକି ଆମେ ଗୋଳେଇକି ଆମେ ଯୋଉ ଯେକୌଣସି ଗୋଟେ ଓସାରିଆ ମୁହଁ ବାସନ ଆ ଡି ହଉ ଡେଚି ହଉ ସେଥିରେ ଆମେ ଗୋଟେ କପଡ଼ା ବାନ୍ଧି ଦଉ କପଡ଼ା ବାନ୍ଧିଦ ପରେ ସେଥିରେ ଆମେ କଣ କରୁନା ପରିଷ୍କାର କପଡା ଗୋଟେ ଦେଇଦଉ ଭିଡି ଦେଇକି ଟାଇଟ ରେ ଭିଡି ଦେଲା ପରେ ଆଉ ଗୋଟେ ପତଳା କପଡା ଆମେ ପକେଇ ଦଉ। ପକେଇଦେଲା ପରେ କଣ କରେନା ଆମେ ଯୋଉ ଯୋଉ ଆଣଟାକୁ ଆମେ ବାଟିକି ରଖିଥାଉ ଦୁଇ ଘଣ୍ଟା ପୂର୍ବରୁ ଆମେ ସେଇଟାକୁ ତା ଭିତରେ ଅଳ୍ପ ଦେଇ ଦେଇକି ପତଳା କରିକି ତା ମଝିରେ ଆମେ ପୁର ଆମେ ଯୋଉଟା କି ସାଧାରଣ ଛେନା ଯିଏ ଭଲ ପାଆନ୍ତି କିମ୍ବା ନ ଡିଆ ତା ଭିତରେ ଦେଇକି ଆମେ ଗୋଟେ ଲେୟାର ପୁଣି ତା ଉପରେ ଆଉ ଥରେ ସୋଦୁଅ ଦେଇଦଉ। ଆମ ଆଡେ ସେ ଯୋଉ ଆଣ ବଟାଟାକୁ ସୋଦୁଅ କୁହନ୍ତି ସେଇଟା ହଁ, ସେଇଟାକୁ ଦେଇ ଦେଇକି ଆମେ ତାପରେ ଗୋଟେ ପୁଣି କିଛି ଗୋଟେ ଜିନିଷ ହଲକା ଜିନିଷ ଘୋଡେଇ ଦଉ। ମାନେ ଅଧଘଣ୍ଟା ଭିତରେ ପିଠା ଟା ସିଝିଯାଏ ଆଉ ପୁଅ ଆଉ ଟିକେ ଅଧିକ ପୂର୍ବରୁ ଗୋଳେଇ ଦେଇଥିଲେ ରବି ଭାଗ ଥିଲେ ପିଠା ଟା ପୁରା କଅଁଳିଆ ଆସ ଆସେ ଆଉ।
ଓହୋ!
ପିଠା କୁହନ୍ତି କେତେ ଜଣ ହଉଛି ଯୋଉ ସିଝା ପିଠା କୁହନ୍ତି। ପୁଣି କେମିତି ହୁଏ ପିଠା ଅଲଗା ଅଲଗା ନାଁ କୁହନ୍ତି ଆଉ।
ହଁ, ହଁ, ହଁ ଆଉ ରୋଷେଇରେ କଣ ଜାଣିଛନ୍ତି?
ରୋଷେଇରେ ବେଶୀ କିଛି ଜାଣିନି ଝିଅ କିନ୍ତୁ ମୋର ଆମିଷ ଭାରି ପ୍ରିୟ। ଆମିଷର ସବୁ ଆଇଟମ୍ ମତେ ଭଲସେ ଜଣା ଆଉ ବେଶୀ ମୋ ପୁଅ ମୋ ବିରିୟାନୀ କଲେ ବହୁତ ଭଲ ପାଏ।
ଏ ସେମ ସେମ ମୁଁ ବି ବିରିୟାନୀ କଲେ ଆମ ଘରେ ସମସ୍ତେ ଖୁସିରେ ଖାଆନ୍ତି ଦୋକାନରେ କିଣିବାଠୁ ହୁଁ, ଘରେ ବନେଇବା ମତେ ମତେ ଭାଉ ମତେ ବି ବିରିୟାନୀ ଭଲସେ ବନେଇ ଆସେ ତ ମାନେ ମୋ ଘରେ ସମସ୍ତେ ଏତେ ମୁଁ ବିରିୟାନୀକୁ ଭଲ ପାଏ ମୁଁ ଘରକୁ ଗଲା ମାନେ ସେଇ ସେଇ ରେସିପି ଟା ହବ।
ହଁ, ଘରେ ସମସ୍ତେ କୁହନ୍ତି କେବେ ତମେ ଏଇ ଯୋଉ ହୋଟେଲେ ହଉ ଢାବା ହଉ ଯୋଉଠି ବି ଆଡୁ ତମ ବିରିୟାନୀ ସେମାନେ ବନେଇ ପାରିବେନି।
ହଁ, ବନେଇ ପାରିବେନି ଘରେ ଯୋଉ କମ ମସଲା ଫସଲା ପକେଇକି ଯୋଉ ଟେଷ୍ଟ ମିଳୁ ଚି ସେଇଟା ଯୋଉ ଏତେ ମସଲା ପକେଇକି ମାନେ ସେଦିନ ପୁଣି ଆମ ଘରେ ବିରିୟାନୀ ଆଣିକି ଖାଇଛନ୍ତି ମତେ ମନେ ପକଉଛି ତୁ ଥିଲେ ମୋର ବନେଇ ଦେଇ ଥାନ୍ତୁ ଏତେ କଷ୍ଟ କରିକି ଆଣି କିଏ ସବୁ ଵିନା ଟେଷ୍ଟରେ କିଏ ଖାଇଥାନ୍ତେ ଏମତି କହୁଚନ୍ତି
ମାନେ ଘରେ କଣ ଆମେ ବାହାରେ କୋଉ ଦିନ କଣ ଗୋଳେଇ ଗାଳେଇକି ଦେଇ ଦଉଚନ୍ତି।
ହଁ।
ଘରେ କଣ ସାଙ୍ଗେ ସାଙ୍ଗେ ନିଜେ ମସଲା ଟା ସାଙ୍ଗେ ସାଙ୍ଗେ ବନେଇଲେ କଲେ ଭଲ ସେ କ୍ୱାଣ୍ଟିଟି ଆମର ଯେତିକି ଦରକାର ଘରେ ମାନେ ଗୋଟେ ପରିଷ୍କାର ପରିଚ୍ଛେଦନ ର ଜିନିଷ ଟା ହେଲା ସେମାନେ ଖାଦ୍ୟ ଟାକୁ ବାହାରେ
ଯେ କୋଉଟା କେମିତି ମିଶେଇ ମାସେଇ ଦଉଚନ୍ତି ଯେ ମାନେ ଦେଖିବା ପାଇଁ ସୁନ୍ଦର ଦେଖାଯାଉଛି କିନ୍ତୁ
ହଁ।
ଖାଇଲା ବେଳକୁ ତାର ସେମିତି ମିଳୁନି ଟେଷ୍ଟ।
ନାଇଁ ବିଶେଷ ଟେଷ୍ଟ ବି ନାହିଁ କ୍ୱାଣ୍ଟିଟି ବି ବେଳେ ବେଳେ ଠିକ୍ ରେ ଦଉନାହାନ୍ତି। ଚାର୍ଜ ବହୁତ ହେଇଯାଉଛି।
ଆଁ ଏଇ ମୁଁ ବି କମ ବାହାରେ ଖାଉଥିଲି ମୁଁ ମେସ ମାନେ ମୁଁ ହଷ୍ଟେଲରେ ରହୁଥିଲି ମୁ ପାଠ ପଢିଲା ଟାଇମ୍ ରେ ପ୍ଲସ ଟୁ ମାନେ ଏତେ ଥର ମୁଁ ବିରିୟାନୀ ଫିରିୟାନୀ ଆଣିକି ଖାଇଛି କିନ୍ତୁ ମୁଁ ଘରେ ଆସିକି ଯୋଉ ବ ବେନେଇକି ଖାଇବା ଶାନ୍ତି ଆ ସେଇଟା ମିଳିବ କୋଉଠି।
ଏ ମୋ ପୁଅର ଧୀରେ ଧୀରେ ସମୟ ମାନେ ଗଢିବା ସହିତ ତାର ବିରିୟାନୀ ହେଇଗଲା ଫେଭେରାଇଟି ତ ମୁଁ ବେଳେ ବେଳେ ଭାବିଲି ଯେ କଣ ପାଇଁ ପୁଅ କୁ ବାହାରୁ ଦେବି ନିଜେ ଟ୍ରାଏ କରିବି ଦେଖାଯାଉ କେମିତି ହଉଚି। ସେଠୁ ୟୁଟ୍ୟୁବ୍ ଇଏରେ ପାମେ ତ ଆଉ ସେତେ ଘରେ ଆମ ସମୟରେ ଘରେ ଏ ସବୁ ଜିନିଷ ବନା ହଉନଥିଲା। ମୁଁ ୟୁଟ୍ୟୁବ୍ ଦେଖି ଟ୍ରାଏ କରିଦେଲି ଫାଷ୍ଟ ଟ୍ରାଏ ହୁଁ ମ ମତେ ସମସ୍ତଙ୍କଠୁ ଭଲ ମାନେ ଶୁଣିବାକୁ ମିଳିଥିଲା।
ହଁ ଭଲ ମୁଁ ମୁଁ ବି ମାନେ ମୁଁ ଟିକେ ପାଠ ପଢା ଠୁ ଅଧିକ ମାନେ ମତେ ଟିକେ ରୋଷେଇରେ ଆକ୍ୱେଣ୍ଟେଡ୍ ଲାଗେ ମାନେ ଆଉ କିଏ କିଏ ଝିଅ ଦେଖିଚି ମୁଁ କିଛି ରୋଷେଇ କରିବେନି ଏଇ କରିବେନି କିନ୍ତୁ ମତେ ରୋଷେଇ ମାନେ ଭାରି ପସନ୍ଦ ମତେ ଯେ ଏତେ ନୂଆ ନୂଆ ଆଇଟମ୍ ହବ ମତେ କରିବା ପାଇଁ ଭାରି ପସନ୍ଦ ଧର ମୋ ରିଲ୍ ଦେଖୁଥିବି କି ଗୋଟେ କଣ ଦେଖୁଥିବି ମୁଁ ଆଗକୁ ଗୋଟେ କଣ ଖାଇବା ଜିନିଷ ଟା ସ୍କିପ୍ କରୁ କରୁ ପଳେଇ ଆସିଛି। ମୁଁ ସେଇଟା ଦେଖିଛି ମାନେ ସେଇଟା କରିକି ହିଁ ରହିବି।
ମତେ ବି ମୁଁ ବହୁତ ରୋଷେଇ ପ୍ରେମୀ ମତେ ଖାଇବାକୁ ଯେତିକି ଭଲ ଲାଗେ ମତେ ଅନ୍ୟକୁ କରିକି ଦବା ପାଇଁ ବି ସେତିକି ଭଲ ଆଉ ଆମିଷ ହେଉଛି ମୋର ବେଶୀ
ଆଉ ମୋତେ ତ ମତେ ତ ମୁଁ ଯେଉଟା ବନେଇଥିବି ଯଦି ସେଇଟା କିଏ ଗୋଟେ ଖାଇକି ଖୁସି ନହବ ମତେ ତ ସେଇଠି ଗଲା ମାନେ ମୋର ସେଇଠି ମନ ଟା ରହିଗଲା। ମୁଁ କହିଲି ଗୋଟେ କଲି ଏତେ ସମସ୍ତଙ୍କୁ ମାନେ ମୁଁ କରିଥିବେ ଯୋଉଟା ସମସ୍ତେ ଖାଇବେ ଖୁସିରେ ମତେ ଭଲ ଲାଗେ।
ନିଶ୍ଚିନ୍ତ ଅନ୍ୟମାନେ ଯଦି ଆମ ପରିଶ୍ରମର ସେଇଟା ମିଳିଯାଏ ଫଳ ଫଳ ଯେ ଅନ୍ୟ ଜଣେ ଖୁସି ହେଲେ
ଆଁ ମୁଁ ବି କରିଛି ଏମିତି ବିରିୟାନୀ ମୁଁ ଥରେ ଏମିତି ଚୁଙ୍ଗୁଡି ବିରିୟାନୀ ବା ମୋର ଯୋଉ କୁହନ୍ତି ଉଁ ଯୋଉ ଏମତି ଯୋଉ ବାଗଦା ବଡ଼ ବଡ଼ ବାଗଦା ମିଳେ
ବାଦା ହଁ।
ଆଜ୍ଞା ସେଇଥିରେ ମୁଁ ଥରେ ବିରିଆନୀ କରିଥିଲି। ସେଇଟା ବି ଭଲ ହେଇଥିଲା। ବାକି ଉଁ ମାନେ ଦୋକାନରେ ଏତେ ଉଁ ମତେ ଟେନ୍ ଟେଷ୍ଟରୁ କମ୍ କ୍ୱାଣ୍ଟିଟି ବେଶି କ୍ୱାଣ୍ଟି ମୁଁ ଜାଣିପାରେନି। କିନ୍ତୁ ମତେ ଯୋଉ ଘରଟା କରେ ମୁଁ ଦହି ଆଉ ସେଇ ଯୋଉ ଇଏ ବିରିୟାନୀଟା ମତେ ଖାଲି ଚାଉଳ ହେଲେ ବି ମୁଁ ଖାଇଦେବି।
ନେନି ଘରର ପ୍ରକୁତରେ ମୁଁ ଯେବେ ବା କରି ଶିଖିନଥିଲି ମୁଁ ବାହାରେ ଖାଇଦଉଥିଲି ହଁ ମାନେ ସବୁ ହୋଟେଲ୍ ରେ ଟେଷ୍ଟ୍ ଅଲଗା ଅଲଗା। ମତେ ହେତେ ମାନେ କୋଉଠି ଭଲ ଲାଗେ କୋଉଠି ଭଲ ଲାଗେନି ଗୋଟେ କୋଉଠି କେନ୍ତି ଖାଲି ଖାଲି ସାଧା ଭାତ ଖାଇଲା ଭଳିଆ ଲାଗେ କୋଉଠି ଅଧିକ ମସଲା ଖାଇ ଏଲା ଭଳିଆ ଲାଗେ ଏମତି ଲାଗେ କୋଉଠି ଗୋଟେ ଗୋଟେ ଜେଗାରେ ଭଲ ଲାଗେ। କିନ୍ତୁ ମତେ ଯେତେଳେ ମୁଁ ନିଜେ ଫାଷ୍ଟ୍ ଟାଇମ୍ ଟ୍ରାଏ କଲି ମତେ ଲାଗିଲା ମତେ ନିଜୁକୁ ବି ଲାଗିଲା ଯେ ମୁଁ ସେମାନଙ୍କଠୁ ଭଲ କରିଚି ଅନ୍ୟ ମୁଁ ହେଟୁ ଅପେକ୍ଷା କରି ରହିଲି ଯେ ଅନ୍ୟମାନଙ୍କର ସମସ୍ତଙ୍କୁ ଖାଇବାକୁ ଦେବି ତାଙ୍କ ପାଖରେ ଯାଇକି ଠିଆ ହୁଏ ଟିକେ କହୁନ କେମତି ହେଇଚି।
ହଁ ସେଇଟା ଗୋଟେ ଶୁଣିବା ଅଲଗା ଖୁସି, ନାଁ?
ଅ ସେଇଟା ଭାରି ଭଲ ଲାଗିଥିଲା ସମସ୍ତଠୁ ଭଲ ଶୁଣିକି।
ଆଉ ମାନେ ଏମତି ଆପଣଙ୍କୁ ଫେବ୍ ମାନେ ବେଶ୍ ସିରେ ପସନ୍ଦ କଣ ବିରିୟାନୀ?
ନାଇଁ, ମୋର ରୋଷ୍ ମତେ ଆମିଷରେ ମାଛ। ନହେଲେ ମୋର ଡାଲି, ଆଳୁ ଭର୍ତା, ମୁଁ ଟିକେ କଁ କହିଲେ ଆ ହାଇ ବି ପି ମୋର, ହଁ ତ ମୁଁ ନର୍ମାଲ ଖାଇବା ବ କାହିଁକି ନା ତେଲ ମସଲା ମୋ ପାଇଁ ଟିକେ ଖରାପ। ତ ଫିର୍ ବି ମୁଁ ଖାଇଦିଏ, କାହିଁକି ନା ମୁଁ ବହୁତ ଫୁଡି଼ ମୁଁ ଖାଇଦିଏ ଆଉ ଘରେ ଡାଲକା ବି ଶୁଣେ, ଆଉ ନହେଲେ ମୋର ହାଲକା ଖାଦ୍ୟ ମୋର ଭାରି ପ୍ରିୟ।
ଅ
କିନ୍ତୁ ଆମିଷରେ ମୋର ମାଛ ଭାରି ପ୍ରିୟ।
ଅହ।
କିନ୍ତୁ ମୋ ପୁଅ ଯେହେତୁ ମାଛ ଖାଏନି ତା ପାଇଁ ଟିକେ ଅଲଗା ଆଉ।
ମାନେ ମୁଁ ତ, ମୁଁ ତ ଘରେ ମିଛରେ କୋହୁଚି ମୁଁ କହିଲି ମାମା ତୁ ଉଁ ମାନେ ଏମତି ଫାଷ୍ଟ ଫୁଡ଼୍ ଜିନିଷ ମତେ ବେଶି ଖାଇବାକୁ ପସନ୍ଦ ବୋଲି ମାମା କଁ କରିବେ, ତୁ ତ ସବୁ ଜିନିଷ ବନେଇ ପକଉଚୁ ସବୁ ଜିନିଷ ଆଣିଦୋଉଚୁ, ତୁ ଘରେ ବନେଇ ଖାଉନୁ କାଇଁ ଦୋ କାନକୁ ଯିବୁ କୋହୁଚୁ ଏମତି କୋହୁଚନ୍ତି ମୁଁ କହିଲି ହଉ ଆଣିଦିଅ। ମତେ ଯୋଉଟା ଯେତେବେଳେ ଇଚ୍ଛା, ମୁଁ ଘରେ ବନେଇବି ଖାଇବି, କୋଉଠୁ ଭାରୁ ଏ କେତେବେଳେ କେମତି ବୁଲିବା ଫୁଲିବା ପାଇଁ ଗଲେ ଘ ଭାରୁ ଖାଇଦିଏ।
ଏ ମୋ ପୁଅ ଭାରି ତାର ସେ କଣ ଘରେ ଆସିଲେ ଯେହେତୁ ସେ ବାହାର ହସ୍ ଟିଲ୍ ରେ ରହୁଚି ସେ ବାହାର ଖାଇ ବାଗୁରା ଖାଇକି ବି ଆସିଲେ ଘରେ ବିରକ୍ତି ହେଇଯାଏ। ମାମା ଖାଲି ସାଧା ସାଧା ଖାଇବା ମତେ କରିକି ଦିଅ। ତା ପାଇଁ ଟି ଇଏ ହାଲକା ହାଲକା ଖାଦ୍ୟ ହୁଏ। ସେ ମାନେ ଯେତୋଳେ ହଷ୍ଟେଲ୍ ଫଷ୍ଟେ୍ ଟେଲେ ଆଇଁଷ ସେ ଆସିଲେ ଖାଲି ସାଧା ଖାଦ୍ୟ ଖୋଜେ। ମାନେ ମତେ ଦିଅନି ତମେ ବେଶି ଆଇଁଷ ଖାଦ୍ୟ, ତେଲ, ମସଲା ଦିଅନି। ଆଉ ବାହାର ଖାଦ୍ୟ ଖାଇକି ମତେ ବିରକ୍ତି ଲାଗୁଚି, ସେଠି ଏଟା ଭଲ କରୁନାହା ବି ଏଇଟାରେ ଏମତି କରିକି ଦିଅ। ଏମ୍
ଏମିଟି ମାନେ ବୋଡ଼ ଷ୍ଟେଲ୍ ରେ ରହିବା ଯେତିକି ସାଙ୍ଗମାନଙ୍କ ସହିତ ମିଶିକି ଖୁସି ନୁହଁ, ସେତିକି ମାନେ ମାମା ହାତରୁ ଖା